ହାଲୋ କୋଉଠି କିରେ?
ଏ ଆଇଛି ଟିକେ କମ୍ପୁଟରରେ କ୍ଲାସ କରିବାକୁ କମ୍ପୁଟର କ୍ଲାସ।
ଦିହ ପା ଭଲ ଅଛି?
ହଁ ସେଇଭଳି ଆ ଦିହ ପା କଣ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ।
ହା ଗଣେଶ ପାଣି ଭାର ଆଇଲାଣି ଆଉ ପାଣି ଭାର ଆଇଲାଣି।
ପାଣିଭାର କେବେ କୋଉ ମାସରେ ପଡୁଛି କି?
ପାଣି ଭାର ବା ଆଉଛି ଆମର ଅଗଷ୍ଟ ଅଗଷ୍ଟ ଦଶ ବା ଏକ ରୁ ଆରମ୍ଭ।
ତମର କୋଉ ପାଳି ଯିବ କି?
ଆମର ଚାର୍ ନମ୍ୱର ପାଳି ବଧେ ଯିବେ।
ଦେଖିବା ମୋ ନା ମୁଁ ଯାଇପାରେ ତମ ପା ତମ ସହିତ ଆମ ଗାଁ ପିଲା ତ ସେ ଯାଉଛନ୍ତି ଫାଷ୍ଟ୍ ପାଳି ଯିବେ କି ନାଇଁ ସିଏ ବା ଚାନ୍ଦା କରିଛନ୍ତି ହଜାର ଟଙ୍କା ନେଖା।
କା ପାଣି ଭାର ପଡ଼ୁଛି ପରେ ପରେ ପୁଣି ପଳେଇ ଆସିବ ଗଣେଶ ପୂଜା।
ସେ ଆମର ଅଧିକା ବାଟ ଟିକେ ଯାଉଛନ୍ତି ତ ସେଇଥି ପାଇଁ ମୁଁ ତେ ବାଟ ଚାଲି ପାରିବିନି ତ ମହାବିନାୟକ ଯାଉଛନ୍ତି ତମରି ସାଙ୍ଗେ ପଳେଇବି ଆଉ।
ତମର କୋଉଠିକି ଯାଉଛନ୍ତି କି କ
ଆମ ହଁ ସେ କପିଳାସ ଯାଉଛନ୍ତି ଏତେ ବାଟ ମୁଁ ଚଢ଼ିପରିବିନି ଗୋଡ଼ ହାତ ପା ବିନ୍ଧୁଛି।
ଓହୋ ହାଲୋ।
ହଁ ଉଁ।
ନା ଅ କପିଳାସ ହଁ ଆମର ହଁ ଆମର ବି ଯାଉଛନ୍ତି।
ନା କପିଳାସ ଏତେ ବାଟ ଯାଇ ହବନି ନହେଲେ କଣ କରିବ ତମର ସେ ଯୋଉ ସଣ୍ଡେଶ୍ୱର ଯୋଉ ଭାବୁଛି ସେଇଠି ଢାଳିଦେବି। ହ
ହଁ ସଣ୍ଡେଶ୍ୱର ଆଉ ଆଉ କଣ ଆଉ ଯୋଉ ବିରିଆ ଛି ଗିରିୟାନୀ କରିବା?
ହଁ କଲେ ହୁଅନ୍ତା ଭଲ ସେଥିରେ କଣ ଅଛି ପିଲା ପଚାରିବା ପଡ଼ିବ ସବୁ ଚାନ୍ଦା ତଳିବାକୁ ପଡ଼ିବ।
ସେଇ ଶହେ ଦେଢ଼ଶହ ଟଙ୍କା ତୁଳେଇଲେ ହେଇଯିବ।
ହଁ ହେଇଯିବ ଆମସ୍ ବିରିୟାନୀ ନା ଆମେ ସେଦିନ ଯାଇଥିଲୁ ଆକାଶର ମୋର ଚିନୁର ଯାଇ ଥିଲୁ ଜାରକା ଆକାଶ ଆଖି ଯୋଉ ଖରାପ ହେଇଯାଇଛି ସେଠି ଗଲୁ ଜାରକା କୁ ସେଠି ମେଡିକାଲ ରେ ତାକୁ ନେଇକି ଗଲୁ ସେ ତାର ଆଖି ଚେକ୍ ଅପ୍ କଲା କହିଲା ଭତ୍ ସରି କହିଲି ତୁ ଅନ୍ଧ ହେଇଯିବୁ।
କଁ ପାଇଁ?
ହଁ କହିଲା ତି ଆଖି ପାୱାର ଏତେ କମି ଯାଇଛି ଯେ ତାକୁ ପାଗ୍ ଦୂର ଦିନ୍ ଷ ଦେ ଦେଖା ଯାଉଛି ପାଖ ଜିନିଷ ଦେଖାଯାଉନି ଫେଣି ପାଖକୁ ଟିକେ ନେଇଗଲେ ଦୁ ପା ଆ ଜିନ୍ ଷ ଦେଖା ଯାଉଛି ଦୂର ଜିନ୍ସ ଦେଖା ଯାଉନି।
କ କଣ ହେଇଥିବ ଆଉ।
ତା ଆଖି ପାୱାର କଣ ମାଇନସ ମାଇନସ କଣ ପଏଣ୍ଟ ସିକ୍ସ ଯୋଉଟା ହେଇଯାଇଛି ଫେଣି ତାକୁ କହିଲା ତମେ ଯା ଚଷଣା ଲଗା ଫେଣି ତାର ପ ପନ୍ଦର୍ସ ତ ଏ ଦି ହଜାର ଟଙ୍କା ଖଣ୍ଡେ ଖର୍ଚ୍ଚ ହେଲା ତାର।
ହ ଆଉ ସିଏ ସି ଚବିଶ ଘଣ୍ଟା ବି ଚବିଶ ଘଣ୍ଟା ମୋବାଇଲ ଦେଖୁନି କି
ସେତେବେଳେ ଆମେ ଶୋ ଉଠିବୁ ସେତେବେଳେ ସିଏ ଶୋଇବ।
ଶୋଇବ ଆଉ ସେ ସେଆକୁ ହବ ଆଖୀ ଖରାବେ ଆଉ। ଆ ସେଆକୁ ହୋଉଛି ତା ଆଖୀ ଖରାବେ ଆଉ କଣ ସେ
କୁ ନେଇକି ଯାଇଥିଲି ସେଠି ଜାରକାକୁ ତାର ମୋର ଚିନୁର ଯାଇଥିଲୁ ପେଣି ସେପଟେ କହିଲୁ ଚାଲ ଆକାଶ କହିଲ ତାଲ ରଜ ଟା ଲାଷ୍ଟ ଦିନ ଦେଖିବା ବୁଲିକି ପଳେଇଆସିବା ସେପଟେ କଣ ଖାଇବାକୁ ଯିବା କୋଉଠି ଆଉ ମୁଁ କିହିଲି ଖାଇବାକୁ ପୁଣି କୋଉଠି ସେ କହିଲା ଯିବା ହେପଟେ ନୂଆଟାେ ବାଟେ ସେପଟେ ବ ବର୍ଷାଣ ବାଟେ ଦେଇକି ମୁଁ କହିଲି ହଉ ଚାଲ ସେପଟେ ଦେଇକି ଆସିଲୁ ଚିନୁ ତାର ରାଗିକି ନିଆଁ କହୁଛି ନା ମୁଁ ଘରକୁ ଯିବି ମୋ ବୋଉ ଫୋନ କଲାଣି। ଆମେ ବଜାର ରୁ ଯିବି ବଜାର ରୁ ହାଁ ଯାଇଥିଲୁ ବାଇକ ରେ ଆମରି ବାଇକ ରେ।
ଓ ହୋ
ଏ ସେଇଆକୁ ସେଇପଟେ ବ ବର୍ଷଣା ପଟେ ଦେଇକି ଗଲୁ ସେଠି ଅଧା ବାଟରେ ଫେଣି ତେଲ ସରିଗଲା ଫେଣି ତେଲ ପକେଇଲୁ ଗଡେଇ ଗଡେଇକା ଗଲୁ ସେଠି ଗୋଟେ ଦୋକାନ ରେ ତେଲ ପକେଇଲୁ।
ଓହୋ ତା ଆଖି କଣ ଆ ସେ ଯୋଉ ଚବିଶ ଘଣ୍ଟା ଚବିଶ ଘଣ୍ଟା ଯୋଉ ମୋବାଇଲ ଦେଖୁନି କି ସବବେଳେ ଆମେ ଯେେବେଳେ ଖଇବା ପିଇବା ଭଲ ମନ୍ଦ କରିବା ଗାଧିବା ପାଇଁ ତାର ସବୁବେଳେ ମୋବାଇଲ ସିଏ ହବନି କଣ ହବ ସବବେଳେ ଆଖି କରି ଦେଖିଲା ଆଉ।
ଆରେ ଏଇ ଯୋଉ ନୂଆ ଆଡରେ ଯୋଉ କଲେଜ ସେ ହେପଟୁକୁ ଗୋଟେ ଯୋଉ ଆବେଷ୍ଟର ମାନେ ଗୋଟେ କରନି ଗୋଟେ ଦୋକାନ ବିରିୟାନୀ ଦଉଚି
ହଁ ହଁ ଜାଣିପାରିଲି ହଁ ହଁ ସେ ଭଲ କରୁଚି ପା।
ଆ ଛା ସେ ଏତେ ବେକାର କରିଥିଲା ସେଦିନ ଟୋଟାଲି ମାନେ ବିରିୟାନୀ ହାଫ୍ ପ୍ଲେଟ କହୀ ଶହେ ତିରିଶ ଟଙ୍କା।
ଶଛେ କୋଡିଏ ଟଙ୍କା ଥିଲା ବଢିଯାଇଛି।
ଶହେ ଶହେ ତିରିଶ ଟଙ୍କା ଗଲା ସେ ଜମାରୁ ଛି ଭାଇରେ ଜମାରୁ ବିରିୟାନୀ ଭଲ ଲାଗିଲାନି ସେ କଚୁମ୍ବର କ କଚୁମ୍ବର ଖାଲି ପାଣି ଭଳିଆ ସତ ଆମ ଘରୁ କ୍ଷୀର ଆଣି ଗୋଳେଇ ଖାଇ ଦେଇଥାନ୍ତି ଭଲ ହେଇଥାନ୍ତା।
ଅ ନା କିନ୍ତୁ ସେ କରିଥିଲା ସେ ଭଲ କରେ ଆଉ ଗୋଟେ ଅଛି
ଏ ଜମାରୁ ଫ୍ଲେଭର ଆସୁନଥିଲା ପାଟିିକି ଗୋଟା ଭଲ ଲାଗିବା ଦରକାର ନା ଫ୍ଲେରୋଟା ଟୋଟାଲି ଆସୁନି। ଆସିବା ଦକାର। ଜମାରୁ ଭଲ ଲାଗିଲାନି ବେକାରଟାରେ ଶହେ ତିରିଶ ଟଙ୍କା ୱେଷ୍ଟ ହେଲା ସେଦିନ ଆମକୁ ଦେଢ ଘଣ୍ଟା ବସେଇଲା କହିଲା ଅଧଘଣ୍ଟା ଭାଇ ଦଶ ପନ୍ଦର ମିନଟ ରୁହ ଦଶ ପନ୍ଦର ମିନିଟ ଭିତରେ ଦଉଚି ପ ଦଶପନ୍ଦର ମିନିଟ କହିକି ଅଧଘଣ୍ଟା ଲଗେଇଦେଲା ଅଧଘଣ୍ଟା ମୁ କହିଲି ଅଧଘଣ୍ଟା ହେଲାଣି ଭାଇ ଦିଅ ଅ ଘଣ୍ଟାଏ କରିଦେଲା ଭାଇ ଏତେ ଯୋରେ ଚିଡା ଲାଗିଲା ତା ଭିତରେ ବର୍ଷା ପକେଇଲା ବର୍ଷା ପକେଇଲା ଜେନ୍ତି ଭାଇ ତାର ଲାଷ୍ଟକୁ ଆକାଶକୁ ପଚାରେ ଦେଖିବୁ ମୁଁ କୋଉଭଳିଆ ହେଲି ସୋଦିଲି ସେ ଦୋକାନୀ ବାଲାକୁ ସେ କହିଲା ଭାଇ କାଇଁ ରାଗୁଚ କାହିଁକି। ସେ କହିଲା ଭାଇ ତମେ ଅ ଦଶ ପନ୍ଦର ମିନିଟ କହିକି କହିକି ଘଣ୍ଟାଏ ବସେଇବ କୋଉ ଭଳିଆ ଲାଗିବ ତମେ ଆମ ଏଠି ଆମ ପଛରେ ଦି ଜଣ ଗୋଟେ ଲୋକଟା ଆଇଲା ତା ଛୋଟ ଛୁଆ ଦିଟା ଧରିକି ସିଏ ଯାଇକି ତା ତାକୁ ଯାଇ ତାକୁ ଯାଇ ଆସିକି ଦେଲାଣି ବିରିୟାନି ଆମେ ଏଠି ବଇଚୁ ଘଣ୍ଟାଏ ହେଇଗଲାଣି ଆମକୁ ଦେଲାନି ବାଲା ସେଇ ସେଥିପାଇଁ ରାଗ ଚିଡିଲା ମୁଁ ଶଳା ସୋଦିଦେଲି। ହଁ ହଁ ମୁଁ ସେଇ ଟିକେ ରାଗିଗଲି ଟିକେ ସେ ସେଇଆକୁ ଟିକେ ସେ ଦୋକାନୀ ବାଲା
ଯୋଉ କଣ କହୁଥିଲି କହିଲୁ ଯୋଉ ପାଣି ଭାର ଯୋଉ ଯାଉ ଯୋଉ ଚାନ୍ଦା ତମର କେତେ ଟଙ୍କା କରିଛନ୍ତି?
ସେ ଆମର କରୁଛନ୍ତି ହଜାରେ ଟଙ୍କା ହଜାର ଟଙ୍କା ଚାନ୍ଦା କଣ କହିବ କହନି
କପିଳାସ କପିଳାସ। ଆମର ହେଇଛି ଆମର ସେ ଚାରିଶହ ଚାରିଶହ ରୁ ପାଞ୍ଚଶ ଟଙ୍କା ଭିତରେ କରନ୍ତି ଆମର ଯାଆ ନ୍ତି ମହାବିନାକେ ଆଉ ଆମର ସେ କୂଳରପୁର ପାଣି ଉଠାନ୍ତି ଆଉ କୂଳର ପୁରୁ ମହାବିନାକେ ଆମର ଚାରଶହ ପାଞ୍ଚଶହ ତୋଳାନ୍ତି ଗାଁରେ ଖାଇବାକୁ ଦିଆ ଗାଁରେ ସେଠୁ ଆମର ପନ୍ଦର ପ ପନ୍ଦର କିଲୋମିଟର ଭିତରେ ହବ ଯେ।
ପନ୍ଦର ନାବେ ବୋଧେ କୁଳହରିପୁରରୁ କୂଳହରିପୁର ଏ ଏପଟେ ବୁଲିକି ଆଜି ହରିପଟେ ଦେଇକି ଆମ ଗାଁ ବାଟେ ଦେଇକି ଆସିଲ ଟୋଟାଲି ତିନି କିଲୋମିଟର ହଉଛି ହଁ ସେ ମନ୍ଦିର ପାଖରୁ ଆମ ଗାଁ ଯାଇକି କୁଣ୍ଡଳ ଯାକେ ହୋଉଛି କ ତିନି କିଲୋମିଟର କି ସାଢେ ତିନି କିଲୋମିଟର।
ନା ଆମ କୁନ୍ଦ ଯାଏ ଚାରି କିଲୋମଟର ହେଇଯିବ।
ହଁ ଚାରି କିଲୋମିଟର ହେଇଗଲା ଚାର କିଲୋମିଟର ସେ କୁନ୍ଦଳ ପାଖରୁ ଚଣ୍ଡିଖୋଲ ହଉଛି କେତେ ସାତ କିଲୋମିଟର। ହଁ ସାତେ ସାତ ଚାରି ଏଗାର ଏଗାର ଫେଣି ଚଣ୍ଡିଖୋଲ ପା ପାଖରୁ ଚଣ୍ଡିଖୋଲ ପାଖରୁ ଆମ କଲେଜ ହଉଛି ତିନି କିଲୋମିଟର
ସେଠି ହେଲେ ଏଗାର ତିନ ଚଉଦ କିଲୋମିଟର।
ହଁ ଚଉଦ ତାର ସେଠୁ ଫେଣି ମାହାବିନାୟକ ହୋଉଛି ଚାରି କିଲୋମିଟର। ହଁ ଉଣେଇଶ କୋଡିଏ କିଲୋମିଟର ପାଖାପାଖି ହୋଉଛି। ଏ କଲେ ଠିକ।
ମନ୍ଦିର ଭିତରେ ଆଉ
ଆଁ ହଁ। ହ୍ୟାଲୋ। ହ୍ୟାଲୋ।
ହଁ ଶୁଭିଲା ଶୁଭିଲା।
ହଁ ସେଇ ଉଣେଇଶି କୋଡିଏ କିଲୋମିଟର ହବ ଆଉ ସିଏ କପିଳାସ ଏଠୁ କେତେ କିଲୋମିଟର ମୁଁ ବି ହିସାବ କରିନି ସେ ଥରେ ଯାଇଥିଲି ଭାଇରେ ମୁଁ ଟୋଟାଲି ଚାଲିପାଇଲିନି ମୋ ଗୋଡ ହାତ ବିନ୍ଧା ହୋଉଥିଲା ମୁ ଆଉ କଣ କରିବି।
କପିଳାସ ଯିବାରେ କିଛି ନାଇଁ କପିଳାସ ହେଆଇଯାଉଛି ଅଧିକ ବାଟ ଟିକେ କପିଳାସ ହେଲାଣି କି ମାନେ ଚାରି ଦିନ ମାନେ ଶୁକ୍ରବାର ବାହାରିବାକୁ ପଡିବ ଶୁକ୍ର ଶନି ରବି ଚାରି ପାଞ୍ଚ ଦିନ ଲାଗିବ କପିଳାସ ଗଲେ।
ହଁ ଏତେ ଯେ ଚାଲି ହଉନି ନା ଫେଣି ରାତିରେ ଚାଲେ ଦିନରେ ଶୋ ଫେଣି ଦିନରେ ଫେଣ କିଏ ଭାଇ ଉଠିକି ତାର ପଳେଇଥିବ ଫେଣି ତାଙ୍କ ସାଙ୍ଗ
ଏଠିକି ଗଲେ ଅଳ୍ପ ବାଟ କପିଳାସ ଗଲେ ଗୋଡ ଫୋଡ ଫୁଲିଯିବ ଚାରି ଦିନ ପାଞ୍ଚ ଦିନ ଚାଲିଲା ବେଲୁକି କଣ କମ କମ କଥିଆ ଛୋଟ କଥା। ଚାରି ପାଞ୍ଚ ଦିନ ଚାଲିବୁ ଆଉ ଆମ ଗାଁରେ ତ ଭୋଜି ଦିଆହବ ଗାଁରେ ଗାଁରେ କା ଘରେ ହଁ କୋଉଠି ଆମ ଗାଁ ରେ ଦେଇଦେବେ ଗାଁ ସ ସକାଳୁ ସେଠି ଗଲ ପୂଜା ପତ୍ର ହେଲା ନନା ଫନା ଆଇଲେ ସେଠୁ ସଇଲା ପରେ ଗାଁରେ ଭୋଜି ଖାଇଲ। ଗାଁରେ ଖାଇକିନା ତାରେ ବାହାରିଲ ବାହାରିଲ ଧୂପ ଫୁପ କେ ନାରାୟଣ ନାରାୟଣ କତରୁ ବାହାରିଲ ଗାଁ ର ଆ ଥରେ ଦେଇଥିଲେ ଆମର ପୁଣି ଏଥର କାର୍ ମୁଁ ଜାନି ଆଉ ଆଥର ଆମ ଦେଇଥିଲେ ତ ଘୁଡ ଲୁ ଭାଇ ହର ଦେଇ ଲେଉଟା ଏଥରକାର ଦେବେ ମୁଁ ଜାଣିନି।
ଏଥର ମତେ ଲାଗୁଚି ସିଲନ ଭାଇ ହର ଦେବେ ବୋଧେ
କେ ଜାଣି ହେଇଥିବ ଦେବେ ତାପରେ ପୁଣି ହେଉଛି ଏଠି କୂଳ କୂଳ କୁଳ କୁଳହରିପରିଆ କଣ କରୁଛନ୍ତି କହିଲୁ କୁଳହରିପୁରିଆ ଯୋଉ ମାନେ ଅଧା ରାସ୍ତା ଯୋଉ ବେଣା ପୁରିଆରଟୋଲେ ଗେଟ୍ କରିଥି
ହଁ ସେ ସେଇଠି ହଁ ଆର ଥରକ ସେଇଭଳିଆ କରିନଥିଲେ କି ହଁ ଭାଇ ବଢିଆ ଲାଗେ ଆମେ ବା ସେଇଠି ବାହୁଙ୍ଗି ଥୋଇକି ସେଇଠି ଖାଇଲୁ ସେଇଠି ଖାଇ ଦେଇକି ଆମେ ଗଲୁ ବା ଭାଇ ବଢିଆ ଲାଗୁଥିଲା ସେ ଯୋଉ ଭାତ ଟା ଡାଲମା କରିଥିଲେ ଭାଇ ବଢିଆ ଲାଗୁଥିଲା।
ଭାତ ଡାଲ ସେ ଯୁ ଇଏ ତାର ଆଇଲା ବେଳେ ମନ୍ଦିରରୁ ସେ ଯୁ ଦିଅନ୍ତି ମହାବିନା ପାଣି ଢାଳି ଆଇଲା ସେ ଯୁ
ହଁ ଦ ଖେଚୁଡି ଖେଚୁଡି ଦିଅନ୍ତି। ଖେଚୁଡି ଖେଚୁଡି ସୁଜି ଉପମା ସୁଜି ଉପମା ସାଙ୍ଗରେ ଯୋଉ ତରକାରୀ ଟିକେ ଓ ଭାଇରେ ଭା ବଢିଆ ଟେଷ୍ଟ ଲାଗେ।
ଆମେ ଯ ରହନ୍ତି ଯୋଉ ସେଠି ରୁହନ୍ତି ଆମର ସେ ଯୁ ପାଢି କ୍ଷତରେ ଯୁ ଗୋଟେ କଯୁ ନାହିଁ ସେ ଯୋଉ ଗଳି ଭିତରେ ମହାବିନାୟ କଲେଜ କତ୍ରୁ କଲେଜ ସେଇଠି ଗଳିରେ ରୁହନ୍ତି ଆରଥରକ ଆମେ ଯାଇଥିଲୁ ପକାଶ ଫକାଶ ସବୁ ବାବା ଆମେ ଯାଇଥିଲୁ ପ ପକାଶ ମୁଁ ବିକାଶ ବାନ୍ଧିକି ଆଇଲୁ ବାଉଁଶ କ୍ଲବ ଘରେ ଦିଆ ହୁଏ ଗାଧୁଆଳେ ଖାଇବାକୁ ଯାଇଥିଲା ଆରର୍ଥରକ
ହଁ ହଁ କ୍ଲବ ଘର ବା ନା ନା ଅନା ଯେତେବେଳେ ବାହାରିକି ଯିବୁନି ସେଠିକି
ହଁ।
ଯେତେବେଳେ ସେଠିକି ପାଣି ଭାର କତି ଯୋଉଠି ଆମ ସେ ଯୋ ସେଠି କି ଯୁ ଯାଆନ୍ତି।
ହଁ।
ହଁ ସେଠି ତା ଯିବା ମାନେ ଗାଧୋଇ ପୁଧେଇକ ଆସି ଏଠି ଦେଇକି ଯିବୁ ସେଠିକି।
ହଁ ମାନେ ସେଠି କା ଖାଇବୁ ପିଉବୁ ଏକାଥରେ ବାଙ୍ଗ ଫାଙ୍ଗ ଧରି ବ-ବାହାରି ପଳେଇବ।
ହଁ ସେଠିକି ଯାଇକି ସେଠି ପାଣି ଭାର ନେଇକି ଆସିକି ଫେଣି ଗାଁ ରେ ଖାଇବୁ। ଗାଁ ରେ ଖାଇଦିଏ ଫେଣି ତାର ତୁ ଚାଲିଲୁ ବାଟରେ ଯଉଠି ଯା ଯୋଉଠି ଯା ଦିଆହଉଥିବ ଯଦି ଖାଇଲୁ। ଖାଇଲୁ ଏ ତାପରେ ଯାଇକି ସେଠି ଯୋଉଠି ରହିବୁ। ହୁଁ ସେଠି ଯଉଠି ରହିବୁ ରହିି ଯଉଠି ତାର କରିଥିବ ଖାଇବା ଫାଇବା ସେଇ ପତ୍ର କରିକି ନେଇଥିବ ସେଠି ଖାଇବ।
ସକାଳୁ ଉଠିଥିଲା କିଏ ତାର ଗଲା ତାର କିଏ ଜା ବ ଗଲା ତାର ଝାଡା ଫାଡା ଗଲା କି ଭଲ ମନ୍ଦ ଗଲା ଦାନ୍ତ ତାପରେ ପା ମୁହ ଫୁହ ଧୋଇ ବାହାରିଲ ଧରିକି। ତା ଧୂପ ଲଗେଇ ପୁଣି ବାହାରିଲ ଏଠିକି ଆମର ମହାବିନାୟକ ମହାବିନାୟକ କତି ରୁ ଆସିଲା ବେଳକୁ ଏଇ ଆଠଟା ଆଠଟା ହେଇଯାଉଛି ଆ ଆଠଟା ସାଢେ ଆଠଟା ହେଇଯାଉଛି ରାତିରୁ ଯାଇଁ ଟିକେଟ୍ କରିଦବ ଠିକ। ମୋ ଗାଁ ଲୋକ ଯାଆନ୍ତି ସବୁ ରାତିରୁ ଟିକେଟ କରିଦିଅନ୍ତି ଓ ଭାଇ ମୋ ଭାଇ। କଉ ନନା କଉ ନନା ଯାଆନ୍ତି କରିଦିଅନ୍ତି ଆର ଥର କଣ ହେଲେ ଏଇ ଥ ଏଇ କିଏ।
ଗୁନରି ଭାଇ।
ଯିବ ବୋଧେ ଏ ଆ-ଆ-ଆଥରକ କିନ୍ତୁ ବହୁତ କମ ଯାଇଥିଲେ ଏ ଧାନ ମୁୁଣ୍ଡଳ ନୁହ ଧାନ ମୁୁଣ୍ଡଳ। ଷ୍ଟେସନ ଆଡୁ ଗଲା ବେଳକୁ ଆର ଆଇ ଅଫିସ କରି ଗଲି ଯଉ ଆମର ତହସିଲ ଅଫିସ ଗଲା ବେଳକୁ ଗୋଟେ ବାଁ କରେ। ଘରେ ରହିଛନ୍ତି ତା ମାଲିକ ଘର ଡ଼ାଁ କର ଦୁଇ ତାଲା ତିନି ତାଲା ଘରଟା।
ଓ ହ ହ।
ହଁ ସେଇଟା ଘର ସେ ସେ ସେଇଠି ରହିଛନ୍ତି ଭଡା ନେଇକି ଭଡା କଣ ତା ମାଲିକ ତାକୁ ଦେଇ ଦେଇଛି ସିଏ ସେଠି ରହୁ ଚନ୍ତି ଆ ସେୟାକୁ ଥରେ ଆମେ ଯାଇଥିଲେ ଗଣେଶ ନା କୋଉ ମେଢ ପାଇଁ ଗୁଡ ନନା ଭେ
ହଁ ହଁ ହଁ ମୂର୍ତ୍ତି ପାଇଁ ଯାଇଥିଲୁ ଯୋଉ।
ଘୁଡ ନନା କୁ କିଏ ଗୋଟା କହିଲା ତୁ ନା କିଏ ଗୋଟେ ଡାକିଲା ବ ବଣ୍ଟି ଭାଈ ନା ତୁ ଡାକିଲୁ କହିଲୁ ଗୁ ନନା ଗୁ ନନା ଟୋଟୋ ଏମିତି ଗୋଟେ କିଏ ଡାକିଲା ଡାକିଲା ସେ ଦେଲା ଗୁପଚୁପ ଆସିକି।
ବଣ୍ଟି ଭାଈ ବଣ୍ଟି ଭାଇ ଡ଼ାକିଲା।
ହଁ ସେ ଆସି ଗୁପଚୁପ ଦେଲା ଆମେ ଖାଇକି ଆଇଲେ ଖାଇଲେ ତାପରେ ଆମେ ମେଢ ଫେଢ ନେଇକି ଆଇଲେ ସରସ୍ଵତୀ ସରସ୍ୱତୀ ମେଢ।
ସରସ୍ୱତୀ ସରସ୍ୱତୀ ଗଣେଶ ମେଢ଼ ନୁହେଁ।
ହଁ ଆ ସେଇଆକୁ ଆଉ ଏଥର ବି ଦେଖାଯାଉ ଗଣେଶପୁଜା ଆରଥରକ କଣ ହେଇଛି ଏଥର କଣ ହଉଚି ଦେଖାଯାଉ ସେ କ୍ଲବ୍ ଘର କତିରେ ତ ହବ୍।
ଗଣେଶ ପୂଜା ଏଇଥର କେତେ କେବେ ପଡୁଛି?
ଗଣେଶ ପୂଜା ପଡୁଛି ଆମର ବା ସେ ଅ ସେ ରହ ଅ ଅ ସେପ୍ଟେମ୍ବର ଅ ସେପ୍ଟେମ୍ବର ନା ଅକ୍ଟୋବର ବୋଧେ ଅକ୍ଟୋବର ବେଳକୁ।
ନା ବେ ସେପ୍ଟେମ୍ବରରେ ମତେ ଲାଗୁଛି ସେପ୍ଟେମ୍ବର ପାଞ୍ଚେ ଫାଞ୍ଚେ ଆଡକୁ।
ପରେ।
ଦେଖିଦବା କ୍ୟାଲେଣ୍ଡର ଦେଖିଦବା।
ଆଉ ସେଇଆକୁ ଆମର ଆରଥର କ ତ କଣ ଦେଖିଛୁ ଯୋଉ ଆଇଥିଲା ଯୋଉ ଡି ଜେ ଇଏ କରିଗଲା। ଥର କା ଡି ଜେ କରିବେ ଭଲ ମନ୍ଦ କେଜାଣି ଫପୂଲ୍ ନନା ଫପୁଲ ନନା ଆରଥରକ ବି ଏଥର ତ। କ୍ଳବ ଘରେ ଦେଖିଚୁ ନା କାମ ହେଇଯାଇଚି ସବୁ କଲର ଫଲର ଦିଆହେଇ ଦେଖିଚୁ କୁ ଫ୍ୟାନ ଫ୍ୟାନ ଲା ଥିଲା କଲର ଫଲର ଦେଇ ବାହାର ଫାହାର ପୁଟି ପୁଟି ମରା ହେଇ ଦିଆ ଦିଆ ହେଇଯାଇଛି।
ହଁ।
ଆ ଦେ ଦେ ବୁ ଏଇନା ମରା ହେଇଛି ଦେଖାଯାଉ କଣ ହଉଛି ଏଥରକ ଆଉ ଆରଥରକ ତ ହେଇଥିଲା ଏଇ ଆରଥର ଗଣେଶ ପୂଜା ଆଉ ତା ପୂର୍ବବର୍ଷ ଦେଖିଛୁ କୋଉ ଭଳିଆ ହେଇଥିଲା ବଡ ଆକାରରେ ଏଥର କଣ ହଉଛି ଦେଖାଯାଉ।
ଅଁ ହଁ।
ଆରଥର ତ ବଡ ଆକାରେ ହେଇଥିଲା ଏଥର କଣ ହଉଛି ଦେଖାଯାଉ କଣ କରିବେ ଜଣା ପଡିବ।
କଣ ଆ କା ଆରଥର ବଡ ଆକାର ହେଇଥିଲା କି ୟେ ସେମିତିଆ ଝା ଟିଆ ପାଟି କି ଡାକିଥିଲେ।